ବନ୍ଧୁ ନମସ୍କାର। ଆଉ ବନ୍ଧୁ ମୁଁ ଗୋଟେ କଥା କହିବାର ଥିଲା ଆପଣଙ୍କୁ ବୁଝିଲେ କି ବନ୍ଧୁ।
କୁହନ୍ତୁ, କୁହନ୍ତୁ, କୁହନ୍ତୁ।
ଆପଣ ଯୋଉ ଆପଣଙ୍କ ଗ୍ରାମରେ ଯୋଉ ପାଣ୍ଟା ଜମି ରହିଚୁ ଯୋଉଠି କି ଏଇ ଯୋଉ ଗାଁଆ ମଝିରେ।
ଆଜ୍ଞା, ବନ୍ଧୁ।
ବୁଝିଲେ ଆପାଣ ସେଠି ସୁବିଧା ଜନକ ରାସ୍ତା କିଛି ବା ନାଇଁ କି କିଛି ଯଉ ଯାହା ଘର ଆଗରେ ପାଣ୍ଟା ଜମି ରହିଚି। ସେ ବ୍ୟକ୍ତି ଜଣକ ସେ ଘର ଆଗଟା ତାର କଂକ୍ରିଟ ଢଳେଇ ରୋଡ଼ ଟା ପକେଇ ଦେଇଚି କଂକ୍ରିଟ କରିଦେଇଚି ବୁଝିଲେ କି ଯାହା ଫଳରେ ଆପଣ ଆଜ୍ଞା ସେ ବନ୍ଧଟା ବିରେ ଯୋଉଟା ପଡ଼ିଚି ଯାହା ଫଳ କି ଆପଣ ତ ଅସୁବିଧା ହୋଉଥିବ ଗାଁଆ ଲୋକ ବୋହୁତ ଅସୁବିଧା ସମ୍ମଖୀନ ହୋଉଥିବେ।
ଆଜ୍ଞା, ବନ୍ଧୁ ନିଶ୍ଚିନ୍ତ ଯାହା ଫଳରେ କି ତ ଆମ ପାଣିଟା କୋଉ ବାଟେ ହଁ କୁହନ୍ତୁ।
ତାର ୱଟର ବା କୌଣସି ସୁବିଧାଜନକ ରାସ୍ତା କରିବା ପାଇଁ ବା ପାଣିଟା କୁଆଡେ ନିଷ୍କାସିତ ହବା ପାଇଁ କୌଣସି ବାଟ ତଥିବ?
ନାଇଁ ଆ ବନ୍ଧୁ ସେଟା ରା ରାସ୍ତା ହେଇଛି କାରଣ ସେ ଯେହେତୁ ସେ କର୍ମ ବହୁତ୍ ଦିନର କଥା ସେ ରାସ୍ତାଟି ଯଉ ହେଇଛି। ସେଟା ଆ ଗୋଟେ ଆସିଥିଲା ଯେହେତୁ ବେ ସରକାରଙ୍କର
ବନ୍ଧୁ ଟିକେ ଟିକେ ବନ୍ଧୁ ଆ ଆପଣ ଟିକେ ଦୀର୍ଘ ନିଶ୍ୱାସ ନେଇ କି ଆରାମ ସେ ଧୀରେ ଧୀରେ କୁହନ୍ତୁ ଆଜ୍ଞା।
ଆଜ୍ଞା ହଉ ସରକାର ଟି କାମଟି ଯେହେତୁ ଆସିଥିଲା ସରକାର କାମଟି ଯେହେତୁ ଆସି ଥିଲା ଲୋକମାନେ ତାକୁ ଆମର କିଛି ଲୋକ ମାନେ ଗାଁ ର ଲୋକମାନେ ଆ ତାକୁ ନେଇଥିଲେ କରିବା ପାଇଁ। ତାଙ୍କୁ ଯେହେତୁ ସେଥିରେ ସାମିଲ୍ ନ କରିଥିଲେ ସେଥିପାଇଁ ସେ କଣ କରିଥିଲେ ସେ ଜେଗା ସେ ରାସ୍ତା ଟି ତାଙ୍କ ଘର ଦେଇ ଯାଉଥିଲା ସେ ତାଙ୍କୁ ନ ସାମିଲ୍ କରି ଥିବାରୁ ସିଏ ସେଥିରେ ଟିକେ ରାଗ ହେଇଥିଲା ତାଙ୍କର ଏବଂ ସିଏ କର୍ମରେ ବାଧାପ୍ର ବାଧାପ୍ରାପ୍ତ କରିବା ପାଇଁ ଏବଂ ଆଙ୍କୁ ଭୁଲ୍ ସାବିତ୍ କରିବା ପାଇଁ। ପ୍ରମାଣିତ କରିବା ପାଇଁ ସିଏ ସମସ୍ତ ପ୍ରୟାସ କରୁଛନ୍ତି ଆଜ୍ଞା। ସେ ଜାଗାଟି ସମସ୍ତ ସମୟରେ ସେଇ ତାଙ୍କ ଦୟାରୁ ମଧ୍ୟ ସେ ଯାହା ଚାହୁଁ ଛନ୍ତି ସେଇଆ ହଉଛି ସେ ଜାଗା ଟି ମଧ୍ୟ ପାଣି ସବୁବେଳେ ଜମିକି ରହୁଛି ଏବଂ ସିଏ ମଧ୍ୟ ତାଙ୍କ ଘର ଆଗରେ ଗୋଟେ ଗୋଟ ମୋଟା ପରସ୍ତର ରାସ୍ତାଟି ଲମ୍ବାଇ ଦେଇଛନ୍ତି। ଯାହା ଫଳରେ ପାଣି ଯା ହଉ ଯୋଉ ଅଳ୍ପ ଟିକେ ବି ନିଷ୍କାସିତ ହଉଥିଲା ସିଏ ମଧ୍ୟ ଆଉ ମଧ୍ୟ କୁଆଡେ କୌଣସି ବାଟରେ ଯାଇପାରୁନାହିଁ ଏବଂ ବିଭିନ୍ନ ପ୍ରକାରର ଅସୁୁବିଧା ସମ୍ମୁଖୀନ ହଉଛନ୍ତି ଗ୍ରାମବାସୀ ମାନେ। ଆଉ ସେଇଠି ଯୋଉଠି ପାଣି ଅଛି ସେଠି ଯଦି ଆପଣ ଅ ଗାଡିରେ ମଧ୍ୟ ଯାଉଛନ୍ତି ପାଣି ଗୁଡିକ ଛିଟିକି କିି ଅ ପ୍ୟାଣ୍ଟ ଏବଂ ବସ୍ତ୍ର ଗୁଡ଼ିକ ଓଦା ହେଇଯାଉଛି। ସେଥିପାଇଁ ବହୁତ୍ ଅସୁବିଧା ସମ୍ମୁୀନ ହେଉଛି ବନ୍ଧୁ ଆମେ।
ଆଜ୍ଞା ଆପଣ ଯୋଉ କଥା କହିକି ଆପଣ ଯୋଉ ଗାଁରେ ଯୋଉ ବ୍ୟକ୍ତି ଜଣଙ୍କ ରହିଛି ତାର ଅସୁବିଧା ହଉଛି ସିଏ ତା ଘର ଆଗରେ ଢଳେଇ କରିଦେଇଛି ଯାହା ବି ହଉ ବୁଝିଲେ କି ବନ୍ଧୁ। ଆପଣ ଗାଁ ଲୋକ ଯୋଉମାନେ ରହିଛନ୍ତି ତା ତାର ବ୍ୟବସ୍ଥା କିଛି କରନ୍ତୁ କାହିଁକି ନା ଆ ଆଉ ତାପରେ ସରକାର ପାଣ୍ଠିରୁ କିଛିଟା ପଇସା ବି ଆସୁଥିବ ରାଜସ୍ୱ ହଉ ବା ଆଉ ତା ପାଇଁ କିଛି ଗୋଟେ କେନାଲ ଟାଇପ୍ ର ବା ଗୋଟେ କୌଣସି ରାସ୍ତା ଟାଇପ୍ ର ପାଣି ଟା ଆପଣଙ୍କ ଯୋଉ ରହୁଛି। ଆପଣଙ୍କ ଗାଦି ଯୋଉଠି ରହୁଛି ଠାକୁର ଗାଦି ଠାକୁର ଗାଦି କତିରୁ ଆପଣଙ୍କ ଯୋଉ ଛକ ରହୁଛି। ତିନି ଛକି ଯୋଉଟା ଆପଣଙ୍କୁ ଖନ୍ତା ଆସି ଗାଁକୁ ଯିବା ପାଇଁ ଗମନ ହଉଛି ସେ ଜାଗା ପର୍ଯ୍ୟନ୍ତ ଆପଣ ଗୋଟା କାଢା କେନାଲ ଟାଇପ୍ ରେ ଯୋଉଟା ସରୁ ପାଇପ୍ ରୁ ବସିଲେ ତ ପାଣିଟା ନିଷ୍କାସିତ ହେଇଯାଆନ୍ତା ବୁଝିଲେ କି ବନ୍ଦୁ। ଆପଣ। ସୁବିଧା ରୁହନ୍ତେ ତାପରେ ଗାଁ ଲୋକ ସୁବିଧା ରୁହନ୍ତେ ଯଉମାନେ ଆଉଚନ୍ତି କାଲି ଗୋଟେ ବର୍ ଯାତ୍ରି ମୋ ଗାଁକୁ ଆସିଥିଲେ ମୋ ଭଉଣୀର ବି ବର ଆସିଥିଲା। କାଲି ସେ ବର ଗାଡି ସେପଟେ ମୁଁ ପୁରେଇଲିନି ବୁଝିଲ କି ବନ୍ଧୁ। ମୁଁ ସେପଟେ ପଟେ ଆମ ଗାଁ ପଡିଆ ପଟେ ନେଲି ବନ୍ଧୁ। ସେପଟେ ଗୋଟେ ବୁଲେଇ ବୁଲେଇ ବୁଲେଇ ଆଇଲି ବରଜା ରେ ବର ଗାଡି ଗଲା ବର ଗାଡି ସିନା ପଶିଗଲା ଗାଁ ଭିତରେ ବରଯାତ୍ରୀ ଆଉ ତାଙ୍କର ଯୋଉ ଆସିଥିଲା ବାଦ୍ୟ ଯନ୍ତ୍ର ଗାଡି ତାକୁ ସେପଟେ ବୁଲେଇ ଗଲା।
ଆଜ୍ଞା।
କହିଲେ ଗାଁ ରେ ଏତେ ପ୍ ହଁ କୁହନ୍ତୁ।
ହୁଁ ମୁଁ କହିଲି ସେଇଥିପାଇଁ ବନ୍ଧୁ ବହୁତ୍ ଜାଗାରେ ଆମକୁ ଲଜିତ ହେଵାକୁ ପଡୁଛି ଏବଂ ଏକେରେ ଆପଣ ଯୋଉ କହିଲେ କି ଏକେରେ ଗୋଟେ କୌଣସି ବ୍ୟବସ୍ଥା କରିବା ପାଇଁ ପାଣିଟା ଭଲସେ ନିଷ୍କାସିତ ହେଇଯିବ ଯେପରି‌। କୌଣସି ଏକ ସ୍ଥାନ କୁ ପଳେଇବ ଏପରି ଯଦି ଆପ ସମସ୍ତେ ଚିନ୍ତାଧାରା ଏପରି ରଖିଲେ ବନ୍ଧୁ ହବ ଆମ ଗ୍ରାମର ସେପରି ଚିନ୍ତାଧାରା ନାହିଁ ଆମ ଗ୍ରାମର ଲୋକ ମାନଙ୍କର ତାଙ୍କ ଚିନ୍ତାଧାରା କୌଣସି ତାଙ୍କର ଲାଭ କେମିତି କରିବେ ଏବଂ ତାଙ୍କର କିପରି ଏ ତାଙ୍କ ପ୍ୟାକେଟ କିପରି ପୂର୍ଣ୍ଣ ହବ ଯଦି ସିଏ ଚିନ୍ତାଧାରା ରଖନ୍ତେ କି ଆମ ଗ୍ରାମ କିପରି ଶୁଖିଲା ହେବ ଆମ ଗ୍ରାମ କିପରି ଉନ୍ନତି କରିବ ସେ ଚିନ୍ତା ଯଦି ରଖନ୍ତେ ତାହେଲେ ଆମ ଗ୍ରାମ ଆଜି ଆ କଣ ଗୋଟେ ଅ ଉଚ୍ଚ ସ୍ଥାନରେ ପହଞ୍ଚି ସାରନ୍ତାନି। ସେଇ ଚିନ୍ତାଧାରା ଆମ ଗ୍ରାମବାସୀ ମାନେ ନାହିଁ ଏବଂ ଆ ପ୍ରତିଯୋଗିତା ଲାଗି ରହିଛନ୍ତି ନିଜ ନିଜ ନିଜ ନିଜ ଭିତରେ ସେଥିପାଇଁ ଆମେ ଆଗକୁ ବଢି ପରିନୁ ବନ୍ଧୁ ଆଉ ଏକାମ ଯଦି ଏହିପରି ଆମ ଚିନ୍ତାଧାରା ଯେ ପର୍ଯ୍ୟନ୍ତ ନବଦଳି ଲୋକମାନଙ୍କର ତାହେଲେ ଆମ ଗ୍ରାମ ଏପରି ହିଁ ରହିବ ଏବଂ ଆଉ ଖାଲ ମଧ୍ୟ ହେଇଯାଇପାରେ।
ଆଜ୍ଞା ଆପଣ ଯୋଉ କଥା କହିଲେ ବୁଝିଲି ତ କାଲି ମୁଁ ଯୋଉ ବାଘର ଆଇଥିଲା ବନ୍ଧୁ ମୋର ବରଯାତ୍ରୀ ମାନେ ଆସିଥିଲେ ଭଉଣୀର ତାପରେ ସେପଟେ ପଟେ ଯୋଉ ନେଲି ତାପରେ ଗାଁରେ ଯୁଉ ତ ନାଚ ମାଚ ଯାହା ହେଇଥାନ୍ତା ଗୀତ ହେରିକ ତାର କିଛି ପ୍ରୋଗ୍ରାମ ହେଇ ପାରିଲାଣି। ତା ବୁଝାଫଳରେ କି ଲୋକ ମାନେ ଯୁମାନେ ବରଯାତ୍ରୀ ବହୁତ ମନ ଦୁଃଖ କରିଗଲେ କି ନାଇଁ ଆଜି ବି ଏମିତି ଅଛି ଗାଁ ଯାହା ଯୋଉ ଗାଁରେ କି କଂକ୍ରିଟ୍ ଉପରେ ବା ରାସ୍ତା ଉପରେ କାଦୁଅ ଜମାଟ ବାନ୍ଧି ରହୁଛି। ନେ ଯୋଉ ପାଣି ଠିଆ ହଉଛି ଯାହା ଫଳରେ ଲୋକମାନେ ଅସୁବିଧା ପୁଣି ଯଉମାନେ ଆଉଚନ୍ତି ସେମାନେ ବି ଅସୁବିଧାରେ ପଡୁଛନ୍ତି ବୁଝିଲେ କି ବନ୍ଧୁ
ଆଜ୍ଞା ବନ୍ଧୁ। ଏଇଟା ତ ବହୁତ ଦୁଃଖର କଥା। ଏବଂ ଏଇ ଗ୍ରାମରେ ଯଦି କୌଣସି ବ୍ୟକ୍ତି ଆସୁଛନ୍ତି ଏଇ ପ୍ରକାର ପ୍ରକାଶ କରୁଛନ୍ତି। କ କଥା ଗୁଡିକୁ ଏବଂ ବହୁତ ଲଜ୍ଜା ଲାଗୁଚି। ଆଉ ଆମେ ବି କଣ କରିପାରିବୁ କିମ୍ବା ଆମେ ଯଦି କୌଣସି ବ୍ୟକ୍ତି ଦୁଇ ଚାରି ଜଣ ଉଠିଲେ ଆ କହେଇପାରିବ ଯଦି କୌଣସି ଗ୍ରାମର ବଡ ବ୍ୟକ୍ତି ଜଣେ ନ ଉଠିଲେ ଆମଙ୍କ ଆମ କଥା କିଏ ଶୁଣିବ? ତାଯୁବପିଢି ମାନେ ଯଦି ବି ଯଦି ଏକାଠି ହୁଅନ୍ତୁ ତାହେଲେ କୁଛୁ ହୁଅନ୍ତା କିନ୍ତୁ ଯୁବପିଢି ମାନେ ଉଠିଲେ ମଧ୍ୟ ଯୁବପିଢ଼ି ଙ୍କ ମାନ ଙ୍କର ମଧ୍ଯ ତାଙ୍କ ପିତାମାତା ଏବଂ ତାଙ୍କ ସମ୍ପର୍କୀୟ ମଧ୍ୟ ଏଥିରେ ଅଛନ୍ତି। ସାମିଲ ଅଛନ୍ତି ଏବଂ ଆମେ ସେଥିପାଇଁ କିଛି ଗ୍ରାମରେ ହେଇପାରୁନି ଏବଂ ଆମେ ସମସ୍ତେ ଜାଣିଛନ୍ତି ଯେଉଁ ଆପଣ ଯେଉଁ କହିଲେ କି ସେ ଯେଉଁ ରା ସ୍ତା ଟି ଆସିଛି ଆପଣ ଯୋଉ କହିଲେ କି ସେ ରାସ୍ତା ସେ ଯୋଉ ବଢେଇଛି ଆପଣ ଜାଣିଛନ୍ତି ଭୁଲ୍ ସେ କର ଚି ମୁଁ ଜାଣିଛି ଭୁଲ୍ କରୁଛି ଆମ ଗ୍ରାମର ସମସ୍ତ ବ୍ୟକ୍ତି ଜାଣିଛନ୍ତି କି ସେ ଭୁଲ୍ କରିଛନ୍ତି। କିନ୍ତୁ କିଏ ନିଜସ୍ୱ କଥା ଉଠେଇବେନି। ସିଏକହିବ ଯଦି ମୁଁ ଉଠେଇଲି କଥା ଟି ତାହେଲେ ମୁଁ ତା ଆଗରେ ଭୁଲ୍ ହେଇଯିବି ଯଦି ଆଉ କିଏ ଅନ୍ୟ କେହି ନ ଖୋଲିଲା ମୁଁ ଯଦି ସମସ୍ତେ ଯେ ପର୍ଯ୍ୟନ୍ତ ଏକତ୍ରିତ ନ ହେଇଛନ୍ତି ତାହେଲେ ସେ କିଛି କୌଣସି କାର୍ଯ୍ୟ ହେଇପାରିବନି ଆମ ଗାଁ ରେ ଏବଂ ଆମେ କେବେ ବି ସେଇ ପଛରେ ରହିଛେ ସେଇ ପଛରେ ହିଁ ରହିଥିବା।
ଆଜ୍ଞା ନିଜ ନିଜ ନିଜ ସ୍ୱାର୍ଥ ଦେଖନ୍ତି ସମସ୍ତେ ଆଉ ବୁଝିଲେକି ଯାହାଫଳ କି ଆଜି ସେ ନିଜେ ତ ଅସୁବିଧାରେ ପଡିଛନ୍ତି ତାପରେ ସମିତି ଗାଁ ଲୋକ ସମମିତି କୁ ସମ୍ମୁଖୀନ ଅସୁବିଧାରେ ପକେଇବାକୁ ଚେଷ୍ଟା କରୁଛନ୍ତି। ତାପରେ କି ମାନ କଥା ର ଅଛି ନିଜେ ପଛେ ଶାଗ ବାଳ ମୁଁ କାଇହିଁ ଯିବି ଆକଥା ତାକଥା ହର ହରି ଗାଈ ବୁଝିଲେ କି ତାପରେ ଏଯୋଉ ଲୋକ ରହିଛନ୍ତି ଆପଣଙ୍କ ଗାଁ ରେ ଯୋଉ ଲୋକ ରହିଛନ୍ତି ସେ ଲୋକଙ୍କର ମାନବିକତା ଗୋଟେ ଗୁଟେ ଜିନିଷ କିଛି ନାହିଁ। କି ଏମିତି ମୁଁ କରୁଛି ମୋ ଯୋଗୁଁ ଗାଁ ଲୋକ ହନ୍ତ ହଇରାଣ ପଢ ପଢୁଛନ୍ତି। ଯାହା ଫଳରେ ବହୁତୁ ସମଗ୍ର ମୁଁ ତ ନିଜ ହଇରାଣ ହଉଛି ହଉଛି ପାଣିଟା ଜମାଟ ବାନ୍ଧୁଛି ଗାଁ ଲୋକ ହଉଛି ସେପଟେ ଯିବା ଆସିବା ହଉଥିଲା ବାଟ ଟୋଟାଲି ବ୍ଲକ୍ ହେଇ ମାନେ ବନ୍ଦ ହେଇ ପଡିଛି ଯାହା ଫଳ ଲୋ ଗାଁ ଲୋକ ସେପଟେ ବୁଲିିବାଲି ଆସୁଛନ୍ତି ତାଙ୍କୁ ହେଇଟା ଆଉ ଦେଖାଯାଉନି। ତାପରେ ବାକି ରହିଲା ରାଜସ୍ ପାଣ୍ଠି ବା ପାଣ୍ଠି ଯୋଉ ପଇସା ଆଉଛି ଯେତିକି ପଇସା ହଉଛି ସେତିକି କାମ ହଉନି ସେ ଜାଗାରେ ଖାଲି ନା ଆପଣ ଯୋଉ ଆପଣଙ୍କ ଯୋଉ ଲେଖାଟା ଅସୁଚି ବୋରିଙ୍ଗ୍ ଟା ସେଇଟା ହେଇଯାଉଛି କିନ୍ତୁ କୌଣସି ରାଜସ୍ଵ କ୍ଷମତା ହଉନି ଯା ଖାଲି ନାଁ ଲେଖା ହଉଛି କିନ୍ତୁ ପଇସାଟା। ତାଙ୍କର ବୁ ଖାଦ୍ୟ ବା। ଆଁ ନିଜ ପକେଟରେ ପଳଉଛି ବୁଝିଲେ କି ବନ୍ଧୁ। ଆପଣ ଏଠି କଣ କହିବେ ମତେ କୁହନ୍ତୁ ଆପଣ?
ମୁଁ କହିଲି ଆପଣ ଯୋଉ ବନ୍ଧୁ ମତେ କହିଲେ ଆଉ ସେ ଯୋଉ ରାସ୍ତାଟି ଆ ସେ କରିଚନ୍ତି। ସେମାନେ ବୁଝୁନାହାନ୍ତି କି ସିଏ ଅନ୍ୟ ସ୍ୱାର୍ଥରେ ଓ ରାଗରେ। ସେ କଣ କରିଛନ୍ତି ନିଜ ସ ନିଜ ଘର ଆଗରେ ପାଣିଟି ଜମୁଛି ତାଙ୍କୁ ବି ଟିକେ ଖରାପ ଲାଗୁନି କି ଆମ ଘ ପ୍ରାୟାର ପାଣିଟି ଜମି ରହୁଛି ଏବଂ। ଆମେ ତାକୁ ସଫା କରିବା ଉଚିତ କିମ୍ବା ଆ ମ ଯଦି ଗ୍ରାମର କୌଣସି ବ୍ୟକ୍ତି କିଛି ଟି ବ୍ୟକ୍ତି। ସେ ଯଦି ଅନ୍ୟାୟ କରୁଛନ୍ତି ଆମେ ସମସ୍ତଙ୍କ ଉପରେ ଏପରି ଅ କରିବା ଅତ୍ୟାଚାର ଏବଂ। ତା ନିଜସ୍ଵ ଘର ଆଗରେ ଯଦି ପାଣି ଜମି ରହୁଛି ତାଙ୍କୁ କେମିତି ଭଲ ଲାଗୁଛି ବନ୍ଧୁ?
ସେ ଘରକୁ। ହୁଁ।
ଆ ଏ ବନ୍ଧୁ ହୁଁ।
ବୁଝିଲି ଆପଣଙ୍କ କଥା ଯାହା କହିଲେ। ବୁଝିଲେ କି ଆଉ ଟା ଆଉ ଗୋଟେ କଥା ହଉଛି ତମର ସେପଟେ ଯଉଁ ଆ ଆପଣଙ୍କର ରହିଛି ଏ ରା ଆମର ତାରିଣୀ ମନ୍ଦିର ଯୋଉଟା ରହିଛି ଗାଁ ମୁଣ୍ଡ ଶେଷରେ।
ଆଜ୍ଞା।
ଗାଁ ଶେଷରେ ଯୋଉ ତାରିଣୀ ମନ୍ଦିର ଅଛି ସେଇଠି ସୁ ବହୁତ ଭଲ କାମ ନିରୂପଣ ବା କାମ ପ୍ରଥା ସବୁ ଚାଲିଛି ସେଠି ଉଁ ଦିନ ଦିନ ବହୁତୁ ସେଠି ଉ ନୂତନ ନୂତନ ମନ୍ଦିର ନୂତନ ନୂତନ ଘର ନୂତନ ନୂତନ। କିଛି ଟା କିଛି ନୂଆ ନୂଆ କାମ ଚାଲିଛି ଆପଣ ଏଇ ଯୋଉଁ ଗାଁ ଗ୍ରାମ ଦେବତୀ ପାଖରେ। ଏମିତି କାହିଁକି କିଛି ତ ନୂଆ କିଛି ନୂତନ ଆ ଘରର କୌଣସି। ଓ ସୁବିଧା ସୁବିଧି ନାହିଁ କି ରାସ୍ତାର କିଛି ସୁବିଧା ନାହିଁ। ସେଠି ସବୁବେଳେ ଆଳ ଆଳିଆ ଆବର୍ଜନା କାଦୁଅର ସମସ୍ୟା ବହୁତ ରହୁଛି।
ବନ୍ଧୁ କାରଣ ସେ କ ସେ କରେ ଆପଣ ଯୋଉ କହିଲେ କି ଆପଣ ଯୋଉ ତାରିଣୀ ମନ୍ଦିର ଅଛି। ସେକର ଯଉ ସାହିର ବ୍ୟକ୍ତି ଗୁଡ଼ା ଅଛନ୍ତି ତାଙ୍କର ଏକତା ଅଛି ଏବଂ ତାଙ୍କର ଜଣେ ଯଦି କଥା କହୁଛନ୍ତି ଗୋଟେ କଥା। ସମସ୍ତେ ସ ସେ କଥାଟିକୁ ମାନୁଛନ୍ତି ଏବଂ ସେ କଥାଟି କରୁଛନ୍ତି ଏବଂ ସେଇ ଆ-ଆଇନରେ ଚଳୁଛନ୍ତି। କିନ୍ତୁ ଆମ ଆମ ଏକର ବ୍ୟକ୍ତି ଗୁଡିକ ଯଦି ଆ ଆପଣ ଗୋଟେ କଥା କହିଲେ ତାହେଲେ ଅନ୍ୟ ଜଣେ ଆଉ ଗୋଟେ କଥା କହିବେ ସିଏ ଅନ୍ୟ ଜଣେ ଆଉ ଗୋଟେ କଥା କହିବେ। ଏବଂ ସମସ୍ତେ ଅଲଗା ଅଲଗା କଥା ଯଦି କହିଲେ ଏବଂ ସମସ୍ତଙ୍କ ମଧ୍ୟରେ ଝଗଡା ଏବଂ ସେ କଥାଟି। କିଛି ହେଇପାରିବନି ତାଙ୍କ କିଛି ସେ ଉନ୍ନତି ହେଇପାରିବନି କିମ୍ବା ଯଦି ଆପଣ ଅ ଦୁହେଁ ଦୁହିଁକ ଭିତରେ ଝଗଡ଼ା ଲାଗୁଛନ୍ତି ତାହେଲେ ଆପଣ ଯଦି। ଆ କରନ୍ତେ ଦୁଇ ଦୁହେଁ ଦୁହେଁ ସଫା କରନ୍ତେ କିଏ ଭଲ ସଫା କରୁଛି କିନ୍ତୁ ସିଏ କଣ କରିବେ କି କୌଣସି କାର୍ଯ୍ୟ କରିବେନି। ଏବଂ ତାଙ୍କର ଏକତା ଯୋଗୁଁ। ସିଏ ଆଗେଇ ଚାଲିଛନ୍ତି ଏବଂ ସିଏ ସମସ୍ତେ ଏକତା ର ଏବଂ ତାଙ୍କ ଚିନ୍ତାଧାରା ସମାନ ବୋଲି। ସିଏ ସମସ୍ତ ସିଏ ଆ-ଆଗେଇ ଚାଲିଛନ୍ତି ଏବେ ଏକର ସାହି। ଏକର ପିଲା ଗୁଡିକର ସମସ୍ତଙ୍କର ଚ-ଚିନ୍ତାଧାରା ଅଲଗା ଏବଂ। ଜଣେ ଅ ଗୋଟେ ବ୍ୟକ୍ତି ଅ ଗୋଟେ କଥା କହୁଥିଲେ ଅନ୍ୟ ବ୍ୟକ୍ତି ଆଉ ଗୋଟେ କଥା କହୁଛି ସେଥିପାଇଁ। ସେ ଆମେ ସବୁ ଏଇ ସବୁବେଳେ ତଳେ ରହି।
ଆଜ୍ଞା ଆପଣଙ୍କର ଯୋଉ ହେଇଥିଲା ଅ ଆପଣଙ୍କ ଗ୍ରାମରେ ପାଖରେ ଯୋଉ ଉଁ ଗ୍ରାମଟେ ହେଇଥିଲା ବଗିଚା। ବଗିଚା ଯୋଉ ଉଁ କୁ ଫୁଲ ଗଛ ବା ଯେକୌଣସି ଅନା ବନା ଗଛ ଥିଲା ଆଉ ଯୋଉ ସୌନ୍ଦର୍ଯ୍ୟ। ଟା ଆକର୍ଷିତ କରୁଥିଲା ପର୍ଯ୍ୟଟନ ମାନଙ୍କୁ ତାର ଏତେ। ହିନସ୍ତା ବା ଏତେ ଦୁର୍ଦ୍ଦଶା ଅବସ୍ଥା କୁ କେମିତି ପଳେଇଲା? ସେ ଜାଗାରୁ ବଗିଚାର କିଛି ଗୁଟା କଣ ଥିଲା ବୋଲି କିଛି ମ ଅ ସୂଚନା ବି ମିଳୁନି ବୁଝିଲେ କି ବନ୍ଧୁ।
ଆଜ୍ଞା ମୁଁ ସେଠି ସଠିକ। ସେଠି ସଠିକ୍ ପରିଚାଳନା ଆଉ ସଠିକ୍ ପରିଚାଳକ ନଥିଲେ ଯାହାଫଳରେ କି ସେଠି। ଦୂଷଣ ସମୟରେ ଠିକ ସମୟରେ ପାଣି ଦବା। ଠିକ ଠମରେ ଗଛଟି ଲଗେଇବା ଏବଂ ଗଛ ଗୁଡିକ ଯଦି ଠିକ ସେ ଠିକ ସ-ସାଇଜ ରେ କାଟିବା ଏବଂ ଆ, ତାର ଅ, ଚତୁଃପାର୍ଶ୍ଵରେ ଗୋଟେ ଏ ଉଁ, ଜାଲ ବୁଲେଇବା କିମ୍ବା ଇଏ କରିବା। ଏବଂ ତାର ପାଖରେ ଯୋଉ ଲୋକ ଗୁଡିକ ଅଛନ୍ତି ସିଏ ମଧ୍ୟ ସେ ଜାଗା ଗୁଡିକୁ ମାଡ଼ି ଆସୁଛନ୍ତି। ଆଉ ସେ ଜାଣୁନାହାନ୍ତି କି ଠାକୁରଙ୍କ ଜାଗା କଣ ଜାଗା ଆଜ୍ଞା ସେ ସେଟା ବି ମଧ୍ୟ କାରଣ। ଆପଣ ନିଜସ୍ୱ କହିପାରିବେନି। କାରଣ ସେଟା ହେଲା ଅଁ, ନିଜସ୍ୱ ଜାଗା ନୁହଁ ଆପଣଙ୍କର। ସେଇଟା ହଉଚି ଗାଁ ର ସମସ୍ତଙ୍କ ଜାଗା। ସମସ୍ତେ ଯଦି କୁହନ୍ତି କି ଆପଣ ମାଡି ଆସୁଛନ୍ତି ଇଏ କରୁଛନ୍ତି ସମସ୍ତେ ମୁ କିଏ ମୋଖୁ ମୁଖ ଖୋଲିିବେନି। ଆଉ ଯଦି ଜଣେ ଖୋଲିଲା ତାହେଲେ ସେ ତାହାର ଖୋଲ। ଆଜ୍ଞା।
ଶୁଣନ୍ତୁ ଶୁଣନ୍ତୁ ବନ୍ଧୁ ଆଉ ରାତି ଅନେକ ହେଲାଣି ଆପଣ ଯାହା ଶୁଅନ୍ତୁ। ମୁଁ ଆ ଆପଣ ଆଡ଼ୁ ଆପଣ ଟିକେ କଲ୍ କରିବେ। ଆପଣ ଏବେ ଟିକେ ରଖନ୍ତୁ। ପାଞ୍ଚ ମିନିଟ୍ ଛାଡି ଆପଣ ଟିକେ କଲ୍ କରିବେ।
ଆଜ୍ଞା ବନ୍ଧୁ ନମସ୍କାର।
ଏମିତି ହୁଁ।